ହ୍ୟାଲୋ।
ସାର୍ ନମସ୍କାର।
ନମସ୍କାର ଭଲ ଅଛନ୍ତି।
ହୁଁ ହୁଁ ଭଲ ଅଛି ଆପଣ?
ଭଲ।
ଆଉ ରାତି ଆପଣଙ୍କ ରାତ୍ରି ଭୋଜନ ସରିଲାଣି?
ହଁ ସରିଲା।
ଆଉ କଣ ଆଜି ଆପଣଙ୍କ ରୋଷେଇ ହେଇଥିଲା କଣ ଖାଇଲେ?
ଆଜି ଭାତ ହେଇଥିଲା ଡାଲି ଆଉ ଆଳୁ ଚକଟା ଘାଣ୍ଟ ତରକାରୀ
ରାତିରେ ତାହେଲେ ଆପଣ ଭାତ ଖାଉଛନ୍ତି?
ହଁ।
ଆମର ଏଠି ତ ଘରେ ପିଲାବେଳୁ ରୁଟିର ଅଭ୍ୟାସ ଅଛି। ତ ମୁଁ ଘରେ ସେଥିପାଇଁ ସବୁବେଳେ ରୁଟି ରାତିରେ ଖାଏ ଆଉ
ଓହୋ ଆପଣ ନିଜେ ବନାଉଛନ୍ତି ରୁଟି?
ହଁ ମତେ ନିଜେ ବି ବନେଇ ଆସେ ଆଉ ଘରେ ବି ବନାନ୍ତି ମା ବାବା ଜିଏ ହେଲେ ଜଣେ ବନାନ୍ତି ଆଉ
ଓହୋ।
ଆଉ କଣ ଆପଣଙ୍କର ଏବେ ଦେଖିଲି ପେପର ଯେ କଣ ପୁରା ସମସ୍ୟା ବହୁତ ପ୍ରବଳ ଦେଖଉଛି କଣ? ଏଇ ଚାଷୀଙ୍କ ସମସ୍ୟା
ହଁ ଚାଷୀ ସମସ୍ୟା ଚାଲିଛି ଆଉ ଭଲ ଫସଲ ହଉନି ଶୀତଳ ଭଣ୍ଡାର ନାହିଁ
ହଁ ଠିକ କଥା କହିଲେ ଯେହେତୁ ଦେଖନ୍ତୁ ଚାଷୀ ଯେହେତୁ ଆମର ଗୋଟେ ଦେଶର ଅନ୍ନଦାତା କହିଲେ ନ ସରେ ସେମାନେ ଆମ ପାଇଁ କେତେ ଏତେ ପରିଶ୍ରମ ବା ଅବଦାନ ଦଉଛନ୍ତି ଆମର ଖାଦ୍ୟ ସୁରକ୍ଷା ହଉ ପାଇଁ ବହୁତ ସାରା ତାଙ୍କର ଅବଦାନ ଅଛି। କିନ୍ତୁ ଯେହେତୁ ଆମର ଏବେ ଦେଖନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ହେଲା ଅ ଅ ଅଦିନିଆ ବର୍ଷା ଝଡ଼ ତୋଫାନ ତା ପାଇଁ ଦେଖନ୍ତୁ ଚାଷୀମାନଙ୍କର ଋଣ ଭାର ବା ଯେମିତି ଯାହା ପରିଶ୍ରମ କରୁଛନ୍ତି ସେତିକ ସେ ପରିଶ୍ରମର ମୂଲ୍ୟ ପାଉନାହାନ୍ତି ତା ସହ ଯେହେତୁ ଆପଣ ଯୋଉ ଚାଷୀ ଆମର ଚାଷ କଲା ଚାଷ କରିବା ଦ୍ଵାରା କଣ ହେଲା ତାର ବଜାର ର ଦର ଦେଖନ୍ତୁ ଠିକ୍ ରହୁନି ଆପଣ ଆଜି ଦେଖିଥିବେ ବାଇଗଣ ଏତିକି ପଇସା କାଲି କମି ଯାଇଥିବ ତ ଗୋଟେ ଚାଷୀ ସେ ର ଚଳିଆରେ ଅସୁବିଧା ହଉଛି ଆପଣଙ୍କ ପଟେ କଣ ରେଟ କେମିତି ରହୁଛି ବୋ ରେଟ କମ ବଢ ହଉଛି ରହୁଛି ବଜାରରେ
ବଜାର ରେଟ୍ ତ ବେଶୀ ରହୁଛି କିନ୍ତୁ ଚାଷୀ ମାନେ ଭଲ ରେଟ୍ ବିକିପାରୁନାହାନ୍ତି ଆଉ ଦର ଦାମ ଟିକେ
ଦରଦାମ ବୃଦ୍ଧି ହଉଛି ବୋଲେ ଆପଣ ଚାଷୀଙ୍କଠୁ କମ ଦରରେ କିଣିବା କେତେ ଚଢବେ ବ ବେପାର କରୁଛନ୍ତି ବୋଲି ଆପଣ କହୁଛନ୍ତି।
ହଁ।
ହଁ ସେଇଟା ବି ଠିକ କଥା। ତ ଦେଖନ୍ତୁ ଆଉ ଗୋଟେ ହେଲା ଋଣଣୀର ଭାର ବି ବଢି ଯାଉଛି
ହଁ।
ଆପଣ ଗୋଟେ ଚାଷୀ ଋଣ ବ୍ୟାଙ୍କର ଲୋନ ହିସାବରେ ଆଣିଥିବ ତ ଯେତେବେଳେ ଚାଷ ଠିକରେ ହେଲାନି ଅଚାନକ ବର୍ଷା ହେଲା ପ୍ରାକୃତିକ ବିପଯ୍ୟୟ ବନ୍ୟା ବାତ୍ୟା ହେଲା ତ ତାର ଚାଷର ଆଉ ଆମର ଯେତିକି ବାହାରିବ କଥା ସେତିକି ବାହାରିଲାନି। ତ ଋଣର ଭାସୁଝି ବ୍ୟାଙ୍କର ଋଣର ଭାର ବଢିଗଲା। ତ ସେଇଟା ବି ଗୋଟେ ବଡ ସମସ୍ୟା ନା କଣ କହୁଛନ୍ତି ଆପଣ?
ହଁ ଯେତିକି ସେ ଖର୍ଚ୍ଚ କରିଥିବ ତା ତୁଳନାରେ କମ୍ ତାର ଆୟ ହେବ ଆଉ
ହୁଁ ସେଇଟା ବି ଠିକ କଥା। ତାପରେ ଆଉ ଗୋଟେ ଦେଖନ୍ତୁ କୃଷିର ଉ ଉତ୍ପାଦନ ବି କମିଯାଉଛି। ଆପଣ ଯେହେତୁ ଆମର ଯେମିତି ଆପଣ କହିଲେ ଆପଣ ଆଜି ଲଗେଇଥିବେ ଆପଣ ଯେହେତୁ ଆମର ଯେମିତି ଆମର ସାର ପିଡିଆ ସେଟା ବି ଗୋଟେ ଖର୍ଚ୍ଚ ଯାଉଛି ନା
ହଁ
ତ ଆ ପରେ ଜିନିଷ କିଣିକି କିଣିକି ଲଗେଇଥିବ କିନ୍ତୁ ଯେତିକି ଆମେ ଆଶା କରିଥିବା ମନେକର ଗୋଟେ ଏ ଏ ଏକର ରୁ କୁଇଣ୍ଟାଲ କି ଦି କୁଇଣ୍ଟାଲ ଟମାଟ କି ବାଇଗଣ ବାହାରିବ କିନ୍ତୁ ସେତିକି ବାହାରୁନି ଯେତେ ପର୍ଯ୍ୟନ୍ତ ସେଇଟା ବି ଗୋଟେ ଅସୁବିଧା।
ହଁ
ଆପଣଙ୍କର କିଏ ଚାଷ କରନ୍ତି ଘରେ
ହଁ ସାର ଚାଷ କରୁ ଟିକେ ଟିକେ ନିଜେ ଖାଇବା ପାଇଁ। ଚାଷ କର ଆଉ ଗାଁରେ ଆମର ସବୁ ସବୁ ଘରେ ଚାଷ କରନ୍ତି।
ଭଲ କଥା ଆପଣ ବି ଗୋଟେ ଚାଷୀ। ମୁଁ ବି ଗୋଟେ ଚାଷୀ ଚାଷୀର ପରିଚୟ କଣ ଆମେ ହେଲା ସକାଳୁ ଗଲେ କାମ କଲେ ବିଲରେ କିଛି ବି ଚାଷ କରିପାରେ। ଧାନ ହଉ ବାଇଗଣ ହଉ ଟମାଟୋ ହଉ ପନିପରିବା ଫଳ ଆମେ ସବୁ କରିପାରିବା। ତ ମୁଁ ଗୋଟେ ଉଚିତ ଶିକ୍ଷା ଦରକାର କଣ ଗୋଟେ ପ୍ରଶିକ୍ଷଣ ଶିବିର ଦରକାର। ଯେମିତି ଆପଣ ଯିବା ଶିଖିବା ତ ଆପଣଙ୍କର ପ୍ରଶିକ୍ଷଣ ଶିବିର କଣ ହଉଛି? ଆପଣ ଯୋଉଠି ରହୁଛନ୍ତି।
ହଁ ହଁ। ଆମର ଆମ ପଟେ ଜୈବିକ କୃଷି ଉପରେ ହୁଁ ପ୍ରଶିକ୍ଷଣ ହେଉଛି ଆଉ ତ ମଞ୍ଜି ଗୁଡାକ ମଧ୍ୟ ଦଉଛନ୍ତି।
ତାହେଲେ ଆପଣ ବୋଲେ ସହାୟତା ପାଇକି ମଧ୍ୟ ଆପଣ ନିଶ୍ଚିତ ଚାଷରେ ଟିକେ କିଛି ଉନ୍ନତ ଆପଣଙ୍କର ହଉଥିବ, ଲାଗୁଛି ମୋତେ
ହଁ କିଛି କିଛି ହଉଛି ଆଉ
ଠିକ କଥା।
ବେଶୀ ମାତ୍ରାରେ ହୋଉନି ଆଉ।
ହୁଁ ଆମେ ତାକୁ ଯଦି ଆମେ ଠିକ ଭାବରେ ଚାଷ କରିବା ତ ଠିକ ଭାବରେ ଉତ୍ପାଦନ ହବ କିନ୍ତୁ ଏବେ ଯୋଉ ବର୍ଷା ଟା ଅନିୟମତା ହଉଛି ପାଣିପାଗର ତ ସେଇଟା ଗୋଟେ ମୁଖ୍ୟ କାରଣ ବୋଲି ଆମେ କରିବା।
ହଁ।
ତାପରେ ପାଣିର ବି ଅଭାବ ଅଛି ନା କଣ କହୁଛନ୍ତି ପାଣିର ଆପଣଙ୍କୁ କେମତି ଅଭାବ ପଡେ ସ ପାଣି ଆପଣଙ୍କର ଯୋଉ ଚାଷ ହଉଚି। ପାଣି ସଫିସିଏଣ୍ଟ ଅଛି କି ଆପଣଙ୍କର ଜଳ ଉତ୍ସ କଣ ଅଛି ଏଠି? ନଦୀ, ନାଳ, ପୋଖରୀ କଣ ଅଛି ଆପଣ କେମିତି ଯୋଉ ବୋଲେ କାହା ଉପରେ ନିର୍ଭର କରନ୍ତି ଚାଷ ବାସ ଉପରେ?
ଆମର ନଦୀ ଅଛି, ନଦୀ ମାନେ ଛୋଟ ନାଳଟା ଆଉ। ଆମର ତ ମହାନଦୀ ଭଳିଆ ବଡ ନଦୀ ନୁହଁ ନାଳ ଭଳିଆ ଆଉ। ଆ ସେଇଠୁ ଆଗା ଆ ଉପକୃତ ହଉଛନ୍ତି ଆଉ। ଶୀତଦିନିଆ ଚାଷ ଭଲ ହଉଛି। ଖରାଦିନିଆ ପାଣି ଅଭାବ କାରଣରୁ ଚାଷ ହଉନି ଆଉ।
ତାହେଲେ ଆପଣ ନାଳ ଉପରେ ବା ଆପଣଙ୍କ ସଁ ଇଏ ପ୍ରାକୃତିକ ଉପରେ ଆପଣ ନିର୍ଭରଶୀଳ। ଆପଣଙ୍କ ସେଠି ଯେମିତି ଆମର ବୋରିଂ ହେଲା କି ସୋଲାର ଦ୍ଵାରା କରେଣ୍ଟ ଦ୍ୱାରା କିଛି ଆପଣଙ୍କ ବ୍ୟବସ୍ଥା ଅଛି ସେଠି?
ତ ନାଇଁ ନାଇଁ ସେ ଆମ ଏ ଇଏ କରେଣ୍ଟ ଦ୍ଵାରା ହିଁ ହଉଛି।
ହୁଁ
ଆଉ ଆମର ବି ପିଇବା ଜଳ ବି ସମସ୍ୟା ହଉଛି ଖରାଦିନ।
ଜଳ ସମସ୍ୟା ବି ଦେଖାଯାଏ, ଜଳ ସମସ୍ୟା ଯଦି ଦୂର ହେଇଗଲେ ଚାଷୀଙ୍କର ସମସ୍ୟା ଟିକେ ଉନ୍ନତ ହବ ବୋଲି ଆପଣ କହୁଛନ୍ତି।
ହଁ
ହଁ ଆଉ ତା ସହବି ଆମେ ଯୋଉ ପ୍ରାକୃତିକ ବିପର୍ଯ୍ୟୟ ହଉଛି। ତା ପାଇଁ ଫସଲ ବୀମା କରିବା ନିହାତି ଦରକାର।
ହଁ
ଯଦି ସେଇଟା ଆମେ ବୀମା କରିବା ଚାଷୀର ଆର୍ଥିକ ସ୍ଥିତିଟା ଟିକେ ସୁଦୃଢ ହବ। ଆପଣ ବୀମା କରିଛନ୍ତି ନା ବୀମା ବିଷୟରେ କେମିତି କଣ ଜାଣିଛନ୍ତି କିଛି ବୀମା ବିଷ୍
ଫସଲ ବୀମା ତ କରିନି ଏବେ କିନ୍ତୁ ଚାଷ କୃଷି ରେଜିଷ୍ଟ୍ରେସନ କରାଯାଇଛି।
ପଞ୍ଜୀିକରଣ କରିଛନ୍ତି, ଯାହାଦ୍ଵାରା କି ଆପଣ ଗୋଟେ କୃଷକ ବୋଲି ଆପଣ ପରିଚୟ ପାଇଛନ୍ତି ଆପଣ ଫସଲ ବୀମା ଭବିଷ୍ୟତରେ କରିପାରିବେ। ଯାହାଦ୍ୱାରା କି ଆମେ ଯେତେବେଳେ କିଛି ପ୍ରାକୃତିକ ବିପର୍ଯ୍ୟୟ ହେଲା ବନ୍ୟା ବାତ୍ୟା ଯାହାବିି ହେଲା ତ ଆମେ କିଛି ଉ ଆର୍ଥିକ ସହାୟତା ରୂପରେ ପାଇପାରିବା। ଯାହାଦ୍ୱାରା କି ଆମ ଚାଷୀମାନଙ୍କର ଆର୍ଥିକ ସ୍ଥିତି ପୁଣି ସୁଦୃଢ ହବ। ଯାହାକିି ଚାଷୀର ସମସ୍ୟା କିଛି ମାତ୍ରା ଦୂରୀକରଣ ହେଇଯିବ ଆଉ। ଆଉ ରହିଲା ହଁ ଆଉ ଗୋଟେ ହେଲା ଆମର ଯେମିତି ଉନ୍ନତ ମାନର ବିହନ ସାର ନିହାତି ଦରକାର। ବା ଯନ୍ତ୍ରପାତି ବି ନିହାତି ଦରକାର ହଉଛି, କାରଣ ଆମେ ଚାଷ କରିବା ହଳ ଲଙ୍ଗଳରେ ତ ଚାଷ କରିବାଟା ଆଜିିକାଲି ସମ୍ଭବ ହଉନି। ପରିଶ୍ରମ କେହି କରିବାକୁ ରାଜି ହଉନାହାନ୍ତି। ଆଗରେ କଣ ହଉଥିଲା ସଁ ହଁ କନ୍?
ପୂର୍ବ ଭଳି ବି ଦେ ଇଏ ବଳ ବଳଦ ଗାଈ ବଳଦ ନାହିଁ ଗାଁ ଗହଳି ଗହଳିଟା।
ହଁ ସେଇଟା ବି କଲେ ଗାଈ ବଲ୍ଦର ଆମେ ପାଳନ କରିବାରେ ଅସୁବିଧା ହଉଛେ। ତ ଆମେ ଯନ୍ତ୍ରପାତି କୃଷି ଯନ୍ତ୍ରପାତିକୁ ପ୍ରେରଣ କଲେ ପ୍ରୋତ୍ସାହନ ଦବା ଯେମିତି ଆମେ ଟ୍ରାକ୍ଟର ଆଣିଲେ କି ଆମର ଅ ଚାରା ରୁଆ ମେସିନ୍ ଧାନ କଟା ମେସିନ୍ ଯାହାବି ରହିଲା ସେଗୁରାକୁ ଆମେ ଯଦି ଆଣିବା ଆମର କମ ସମୟରେ ସବୁ କାମ ଗୁଡା ହେଇଯିବ ତ ଯାହା ଦ୍ୱାରା କି ଆମର ଏଇ କୃଷିର ମାନ ବୃଦ୍ଧି ପାଇବ ତା ସହ ଆମର ଉନ୍ନ ଧାନର ବିହନ ଆଉ ସାର ଯଦି ହେଲା। ସେଇଟା ବି ଆପଣଙ୍କ ପାଇଁ ଗୋଟେ ଭଲ ହବ ଯାହା ଦ୍ଵାରା କି କୃଷିର ଯୋଉ ପରିମାଣର ଚାଷ ହବା କଥା ତାଠୁ ଅଧିକ ଚାଷ ହବ। ଆମେ ସବୁଠୁ ପ ସେଇ ଅନୁସାରେ ଆମର କୃଷିର ଆର୍ଥିକ ସ୍ଥିତି ସୁଦୃଢ ହବ। ସେଇଟା ବି ଗୋଟେ ଭଲ।
ଆଉ କମ୍ ସମୟରେ କମ ସମୟ କିମ୍ବା ଠିକ ଟାଇମ ରେ ଠିକ ସମୟ ଇଏ କୃଷି କାର୍ଯ୍ୟ ହେଇପାରିବ ଆଉ ଠିକ ସମୟରେ ମୂଳ ହେବ ଆଉ।
ହଁ ତ ସେଇଟା ଗୋଟେ ଭଲ ହେଲେ ଆମେ ଗୋଟେ ଅମଳ ହେଲେ ମା ମା ଯିବା ବ ବଜାରକୁ ଯିବା। ଆମେ ଉଚିତ ମୂଲ୍ୟରେ ଧାନ ବି ବିକ୍ରୟ କରିପାରିବା ଯାହା ଦ୍ଵାରା କି ଆମର ହଁ ଯାହାବି ମାନେ ଲୋନ୍ ହେଲା କି ଆମେ ଯାହା ବି ଖର୍ ଚ କରଛେ ସାର ବିହନ ଯନ୍ତ୍ରପାତି ପାଇଁ ଯାହା ଦେଇଚେ। ତାର କଲେ ବାବରକୁ ଭଡା ବି ଯାହା ଦେଲା ପରେ ଆମେ ଭ କିଛି ବଳକା ରହିବ ଯାହା ଦ୍ୱାରା ଆମେ ଭଲସେ ଖୁସିରେ ଗୋଟେ ପରିବାର ଚାଷୀ ପରିବାର ଚଳିପାରିବ ସେଇଟା ବି ଗୋଟେ ଭ ଭଲ ଚାଷୀ ସୁରକ୍ଷା ପାଇଁ ଗୋଟେ ଭଲ ହବ।
ହଁ ଆ ଆର୍ଥିକ ସମୃଦ୍ଧି ବି ହେଇପାରିବେ।
ହଁ। ଆଉ ସେମତି ବ୍ୟାଙ୍କ ଯ ଆମ ଲୋନ ଦଉଛନ୍ତି। କୃଷି ଲୋନ୍ ଯଦି ସେଇଟା ଆମକୁ କମ ସୁଧରେ ବି ମିଳେ। ଯେ ଆମକୁ ସେ ଗୋଟେ ସାହାଯ୍ୟ ହବ।
ହଁ ସେମିତି ତ ସରକାର ଦଉଛନ୍ତି ବ୍ୟାଙ୍କ ଗୁଡାକରେ ବ୍ୟାଙ୍କ ମାଧ୍ୟମରେ।
ଆଜ୍ଞା।
ଆଉ ଟିକେ କୃଷି ଋଣ ଛାଡ଼ କରନ୍ତେ ବଲେ ଆଉ ଚାଷୀ ମାନେ ଅଧିକ ଆଗ୍ରହୀ ହୋଇଥାନ୍ତେ ଆଉ।
ହଁ ତ ଆମେ ଏବେ ସ ଆମ ଯୋଉ ଚାଷ ଚାଷୀ ମାନେ ଅଛନ୍ତି ତାଙ୍କ ଭିତରେ କିଛି ଆମେ ଗୋଟେ ପ୍ରଶିକ୍ଷଣ ଶିବିର ଯ ଭାଗ ନବା ଆମେ ଆମର ଅଭିଜ୍ଞତା ରଖିବା ଯେ ନାଇଁ ଆପଣ ଚାଷ କରନ୍ତୁ। ଆମର କୃଷି ଋଣ ପାଇବେ ଆପଣ ସରକାର ତାପରେ ବିହନ ଧାନ ବା ସାର କୃଷି ଯନ୍ତ୍ରପାତିରେ ବି ରିହାତି ସବୁ ଯୋଗେଇ ଦଉଛନ୍ତି। ତ ସେଇଟା ଗୋଟେ ଆମ ଚାଷୀ ମାନଙ୍କ ପାଇଁ ଗୋଟେ ଭଲ ହଉ ଚାଷୀ ସୁରକ୍ଷା ପାଇଁ ବି ଗୋଟେ ଭଲ। ତାଉ ରହିଲା ଜଳ ଜଳ ସଂରକ୍ଷଣ ବି ଆମେ କରିପାରିବା। ଆଉ ଯୋଉ ପ୍ରଶିକ୍ଷଣ ଅ ମାନ ଆମେ ତାଙ୍କୁ କହିବା ଯେ ଆଧୁନିକ କୃଷି ପ୍ରଣାଳୀ ଶିଖନ୍ତୁ। ଆଧୁନିକ ବୈଜ୍ଞାନିକ ଚାଷ ପଦ୍ଧତିକୁ ଯଦି ଆମେ ତାଙ୍କୁ ଶିଖେଇବା ପ୍ରୋତ୍ସାହନ ଦବା ତ ଗୋଟେ ମାର୍କେଟରେ ଯାହା ବଜାରରେ ଦ ବଲେ ଦ୍ରବ୍ୟର ଉଚିତ୍ ମୂଲ୍ୟର୍ଧାରଣ କରିବା ତା ସହି ଆମେ ବଜାରରେ ତାକୁ ବିକ୍ରି କରିପାରିବା। ସ ଭଲ ହବ ଆପଣ କଣ କହୁଛନ୍ତି ତାପରେ।
ହଁ।
ହଉ ତାହାଲେ
ଠିକ କଥା।
ହୁଁ। ଧନ୍ୟବାଦ ଆପଣଙ୍କ ସହ କଥା ହେଇି ବହୁତ ଖୁସି ଲାଗିଲା।
ଆଜ୍ଞା।
ଆପଣ ବି ଜଣେ ଚାଷୀ ବୋଲି ମୁଁ ବି ଗର୍ବିତ। ଆମ ଦେଶ ବି ଗର୍ବିତ ଆପଣଙ୍କର ଚାଷୀ ଆମ ଦେଶ ପାଇଁ ନିହାତି ଦରକାର। ଧନ୍ୟବାଦ ଶୁଭରାତ୍।
ଆଜ୍ଞା ନମସ୍କାର।
ଆ